ହଁ
ଭଏସ୍‌ ଆସୁଛି ଅଁ ହଁ ଆପଣଙ୍କୁ?
ହଁ ହଁ
ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ ମୋବାଇଲ୍ ଦେଖୁଥିଲି।
ଆଉ ରିଲ୍ଲସ କଣ କରୁଥିଲେ?
ହଁ।
ନା କି ହଁ ଖାଇଥିଲେ ଏଇ ସ କାଳେ ମାନେ ସେଇ ଲଞ୍ଚ କରିଥିଲି ମାନେ ସେଇ ଦିଇ ପ୍ରହରେ ହଁ। ହଁ ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ତ ମାର୍କେଟ ଯାଇଥିଲି ମାର୍କେଟରୁ ଚକିଲେଟ୍ ଖାଇକିନା ଆସିଥିଲି।
ଓହୋ ଆପଣଙ୍କ ଘରଠୁ ଆପଣଙ୍କ ମାର୍କେଟ ଟା କେତେ ବାଟ କି?
ଘର ଘରୁ ବାହାର କୁ ବାହାରି ପଡିଲି ସେଠୁ ଷ୍ଟାଟିଙ୍ଗ ମାର୍କେଟ।
ଓହୋ ମାନେ ତାହେଲେ ପାଖରେ ମାନେ ଏମତି ଗାଁ ରେ ବି ଥାଏ ମାନେ ଟିକେ ଚାଲିକି ଗଲେ ଦୋକାନ ବଜାର ସବୁ ପଡେ ଯାଉ।
ହୁଁ ଘର ଟା ହିଁ ମାନେ ମାନେ ଘର ଟା ହିଁ ମାର୍କେଟ ମାନେ କହିବା କୁ ଗଲେ ମାର୍କେଟ ଭିତିରେ ଘର ଟା ଆଉ ମାନେ ସେମିତି କିଛି ଆଉ। ମାନେ ଘର୍ ରା ସବୁ ପଛ୍ ରେ ପଛ୍ ରେ ଭିତିରେ ଭିତିରେ ଅ ଆଉ ମଝି ଟା ଯଉ ରୋଡ ଟା ସେଇଟା ହିଁ ମାର୍କେ। କେଟ
ହଁ ହଁ ହଁ। ଆଉ କଣ ଯଉ ଆପଣଙ୍କୁ ଗାଡି ଚଲେଇ ଆସେ?
ହୁଁ ବାଇକ୍ ଖାଲି ବାଇକ୍ ସ୍କୁଟି ଆଉ କିଛି ନାହିଁ।
ହଁ ମାନେ ତାହେଲେ ଶିଖିଛନ୍ତି।
ହୁଁ ତମେ ଖୁଡିଛ କି ନାଇଁ।
ହଁ ମୁଁ ଶିଖିଛି ମାନେ ଲାଇସେନ୍ସ ନାହିଁ ବୋଲି ସେମିତି କୁଆଡେ ନେଇ ହଉନି ଆଉ।
ମୁଁ ତ ଖାଇ ଧନ କଲେଜ୍ ଫଲେଜ୍
ହଁ ହ ଆ। ମଲେ ନାଁ ନାଁ। ମୋର ମାନେ ଟିକେ ମାନେ ଚଲେଇ ଦଉଛି ଟିକେ ଟିକେ ଟାର୍ଣ୍ଣିଙ୍ଗ୍ ରେ ଟିକେ ମାନେ ସେ ଟିକେ ଟିକେ ଆ ପ୍ରାକ୍ଟିସ ହେଲେ ଯାଇକି ମାନେ ପୁରା ଭଲସେ ହେଇଯିବ ଆଉ। ଆଜ୍ଞା।
ହଁ ହଁ ହଉ।
ଆଉ ଯୋଉ କଣ ଖାଇଛନ୍ତି।
ମୁଁ
ହୁଁ।
ମୁଁ କହିଲି ବା ଚକଲେଟ୍ ଖାଇଛି।
ଓ ଚକୋଲେଟ୍ ଖାଇଛନ୍ତି।
ହୁଁ ହୁଁ।
ଆଉ ଯୋଉ ମାନେ ଆପଣ କଣ କରୁଥିଲେ।
ମାନେ ଏବେ
ହଁ।
ଏବେ ତ ଆସିଛି ମେ ବାହାରେ ଟିକେ ବୁଲୁଚି ପବନ ହଉଛି। ଗଛ ତଳେ ବୋଲୁଛି ରାସ୍ତାରେ ଆଉ। ମାନେ ଘର ରାସ୍ତା ସିଧାରେ ମାନେ ଟିକେ ଜଙ୍ଗଲ ଟାଇପ୍ ର ଅଛି ସିଆଡେ ଆସିକିନା
ହୁଁ ହ ସିଆଡେ ତ ଭଲ ପବନ ହଉଥିବ।
ପବନ ତ ଗଛ ହଲୁଣି ମାନେ ପବନ ହୋଉନି।
ବୋହୁତ ଗରମ।
ହୁଁ ଆଜି କିିନ୍ତୁ ବର୍ଷା ହେଇନି ନହେଲେ ଦିଇପହରେ ଗରମ ହୁଏ, ଉପରଓଳି ବର୍ଷା ହୁଏ।
ହଁ ମାନେ ଆଜି ଯାଇଥିଲି କଲେଜରୁ ମାର୍କେଟ ଯାଇଥିଲି ତ ମାନେ ପୁରା ଜୋରେ ବର୍ଷା ପବନ ଦେଖେଇଲା, ମୁଁ ଭାବିଲି ପୁରା ଜୋରେ ବର୍ଷା ହବ ପୁରା ମାନେ ଜଲ୍ଦୀ ଜଲ୍ଦୀ ପଳେଇ ଆସିଲି କାଳେ ଜୋରରେ ବର୍ଷା ହବ ବୋଲି ଦେଖିଲା ବଳକୁ କାଇ ବର୍ଷା କିଛି ବର୍ଷା ହେଲାନି ସିଏ ସେଠି ଏଡେ ଜୋରେ ଉଠେଇ ଆମର ଏପଟେ ଛା କିଛି ହେଲା ହିଁ ନାଇଁ।
ହୁଁ ହୁଁ ଖାଲି ସୋଅପ କରିଦେଲା କିନ୍ତୁ କଲାନି କିଛି।
ହଁ ପୁରା ସେ ଘଡଘଡି ହେରିକା ବୋହୁତ ମାଇଲା, ମୁଁ କହିଲି ଭାଇ ଆଜି ଜୋରେ ବର୍ଷା ପକେଇବ ମୁଁ କହିଲି ମୁଁ ଆଗେ କେମିତି ଘରେ ମେନ୍ ପହଁଞ୍ଚି ଯାଏ, ନହେଲେ ଅସୁବିଧା ହେଇଯିବ। ମୁଁ ପହଞ୍ଚିଲି ବି କଣ ସେ କିଛି ବ ର୍ଷା ହେଲାନି ମୁଁ ଖାଲିଟାରେ ଗୋଟେ ଏତେ ଘଡଘଡି ଖାଲି ଘଡଘଡି ମାଇଲା। କିନ୍ତୁ କିଛି ବି ବର୍ଷା ହେଇନି। ହଁ। ଆଉ କଣ କୁହନ୍ତୁ।
ମାନେ ଘରେ ଏବେ କୋଉଠେ? କାଣ ଛାତରେ ବସିଚନ୍ତି ନା ଘର ଭିତରେ ରୁମ୍ ରେ?
ନାଇଁ ଆମର ବାଲକୁନି ରେ ବସିଥିଲି।
ହୁଁ।
ହୁଁ ଏ ଯୋଉ ମାନେ ଟିକେ ଘରେ ଟିକେ ନେଟୱାକ ପ୍ରୋବ୍ଲେମ୍ ତମର ଏପଟେ।
ହୁଁ।
ମେନ୍ ସନ୍ଧ୍ୟାବେଳେତ ମାନେ ଜମା ହିଁ ନେଟୱାର୍କ ଆସେନି ସେଟା ଟିକେ ପ୍ରୋବ୍ଲେମ୍ ତ ଅ ଘର ମାନେ ଘର ଭିତରେ ବରଂ ଟିକେ ସକାଳେ ଯାହା ନେଟୱାର୍କ ଆ ରାତି ବାରଟା ଗୋଟେ ମାନେ ରାତି ସାଢେ ଏଗାରଟା ବାରଟା ହେଇଗଲେ ନେଟ ମାନେ ନେଟୱାର୍କ ଆସିବ ନହେଲେ ଦିନ ଯାକ ମାନେ ଦିନରେ ବି ଠିକ୍ ଠାକ୍ ଆସିବ, କିନ୍ତୁ ରାତି ମାନେ ସନ୍ଧ୍ୟା ବେଳଟା ମାନେ ଆମର ଜମା ନେଟାୱାର୍କ ଆସେନି ଜମା ଆଉ ସେଇ ଟାଇମ ଟା ମୁଁ ଟିକେ ଫ୍ରି ହୁଏ। ଟିକେ ମୋବାଇଲ ଫୋବାଇଲ ଦେଖିବାକୁ ସେଇ ଟାଇମ୍ ରେ ମାନେ ନେଟୱାର୍କ କି ସୁ ମାନେ ଅଧା ଟାଇ ମୋର ବାଲ୍କୁନି ରେ ହିଁ ପଳାଏ ସେଥିପାଇଁ।
ହୁଁ ହୁଁ ମାନେ ବାଲକୁଲ ନାହିଁ ଏବେ ପର୍ସନାଲ ରୁମ୍ ଅଛି।
ହଁ ହଁ ବାସ୍ ସେଇଟା ହିଁ ମାନେ ମୁଁ ତବର ଅଧା ଅଧା ମାନେ ପୁରା ମୋର ସନ୍ଧ୍ୟା ଟାଇମ ପୁଳୋଉଚି ବାଲକୋନି ରେ ରାତି ରାତିରେ ପୁରା ଖାଇ ମାନେ ଖାଇବାକୁ ଯିବେ କାଳେ ଡାଇନିଙ୍ଗ ନହେଲେ ସେ ଟାଇମରେ ଯେତବେଳେ ଦେଖ ବାଲକୋନିରେ। ଏଇ ମୋର ତ ମାନେ ଦିନରେ ତ କଲେଜ ରହିଯାଉଚି ସକାଳୁ ତ ଉଠିବି ମାନେ ମାନେ ସାଙ୍ଗେ ସାଙ୍ଗେ ବାହାରିକି ମାନେ କଲେଜ ଜିବି ତାପରେ କଲେଜ ରୁ ଆସିକି ଟିକେ ମାନେ ଆମର କଲେଜ ରୁ ଆସିକି ସେ ମାନେ ହେଲା ବେଳକୁ ଫ୍ରି ହେଲା ବେଳକୁ ଛଅଟା ସାଢେ ଛଅଟା ଛଅଟା ବେଳକୁ ଟିକେ କଣ ଫ୍ରି ହେଲା ବେଳକୁ କୁ ନେଟୱାର୍କ୍ ପ୍ରୋବ୍ଲେମ ହୁଏ ସେଥିପାଇ ମୁଁ ସବୁବେଳେ ବାଲକୋନିରେ। ତାପରେ ଯାଇକି ଏକାବୋଳେ କେ ଯିବି ଖାଇ ପିଇକିି ତାପରେ ଯାହା ଶୋଇବି ଆଉ।
ହୁଁ ଭଲ କଥା କହିଲେ ମାନେ ରାତି କେତେଟାରେ ଶୋଉଚନ୍ତି।
ରାତିରେ ମୋର କେତେବେଳେ ମାନେ ଠିକ ଠିକ ନାହିଁ ମୁଁ କେତେବେଳେ କେତେବେଳେ ମାନେ କେତେବେଳେ ପୁରା ଜଲ୍ଦୀ ଶୋଇ ପଡିବି ମାନେ ଦଶଟା କେତେବେଳେ ଦିଇଟା ତିନିଟା କେତେବେଳେ ଚାରିଟା ପାଞ୍ଚଟାରେ ବି ମୁଁ ଶୁଏ ମୋର କେତେବେଳେ ମାନେ ଟାଇମ ଟେବୁଲ କିଛି ଠିକ୍ ନାହିଁ ମୋର,
ସକାଳେ ମାନେ ପାହାଁନ୍ତା ଚାରି ଚାରିଟା ପାଞ୍ଚଟା ବେଳକୁ ଶୁଅନ୍ତି।
ହଁ ମୁଁ ଏବେ ଦିଇ ଦିନ ତଳେ ଶୋଇଥିଲି ବୋଧେ ସାଢେ ଚାରିଟାରେ ଶୋଇନି
ହୁଁ ହୁଁ।
ମୋର ମାନେ ସେମିତି ମତେ ବେଶୀ ମାନେ ରାତିରେ ମୋର ଏମିତି ଡିପେଣ୍ଡ କରେ ବେଳେ ବେଳେ ଶୋଇ ପଡେ ବେଳେ ବେଳେ ଶୁଏନି ଏମିତି ଆଗରୁ ପୁରା ଶୋଉଥିଲି ମଝିରେ ତ ଯୋଉ ଗରମ ହେଲା ଗରମ ଯୋଗୁ ରାତିରେ ନିଦ ହଉନଥିଲା। ଗୋଟେ ବୋହୁତ ମାନେ ବହୁତ ଗରମ ମେନ୍ ତ ରାତିରେ ତ ବହୁତ ମାନେ ଗରମ ସେଇଥୀ ପାଇଁ ଶୋଇ ହୁଏନି ଏ ଟିକେ ବର୍ଷା ହେଲେ ଟିକେ ବେଳେ ବେଳେ ଥଣ୍ଡା ଲାଗେ ଏବେ ତ ଯେମିତି ବର୍ଷା ଉଠେଇକି ଯୋଉ ଟିକେନାକୁ ପକେଇକି ଯେମିତି ଛାଡି ଦୋଉଚି ତ ବେଶୀ ଗରମ ଲାଗେ।
ହଁ ସେଇଟା ବା ଆ ଦିପରେ ବି ଗରମ ଲାଗୁଚି ଉପରଓଳି ବି ଗରମ ଲାଗୁଚି ଯେତେବେଳେ ଦେଖିଲେ ଗରମ ଲାଗୁଚି କିଛି କରିହୋଉନି ମୁଁ ଦିନରାତି ଖାଲି ଘର ଭିତରେ ପଶିକିନା ବସିଚି କିଛି ଉଠି ପାରୁନି ଉଠିଲା ବେଳେ କୁ ଗରମ ଲାଗୁଚି ଫୁଣି ଶୋଇ ପଡୁଚି ଫୁଣି ମୋବାଇଲ୍ ଚାର୍ଜ ବସେଇକିନା ମୁଣ୍ଡ ପାଖକୁ ବୋର୍ଡ ଆଣିିଚିଭାରି ବୋର୍ଡ ରେ ସର୍କିଟ ଆଣିଚିଭାରି ଚାର୍ଜ ବସି ଦେଖୁଚି ଇଅର ବଡ଼ ଦିନ ରାତି ଗେହିଁକିନା। ଆଉତ କିଛି କାମ ନାହିଁ।
ହଁ ମାନେ ଏବେ ମାନେ କିଛି ତ ହିଁ ମାନେ କାମ ନାହିଁ ଖାଲି ଫୋନ ଦେଖିବା ଛଡା କି ଟିକେ ଫ ଫି ଫ୍ରିକଣ ମାନେ ଏବେ ତ ଛୁଟି ଯାକ ତା ମୋ ମାନେ ଫୋନ ମାନେ ମୁଁ ଏବେ ଦେଖୁଥିଲି ସ୍କ୍ରିନ ଟାଇମ ମୋର ସ୍କ୍ରିନ ଟାଇମ ମୋର ଦଶ ବାର ଚଉଦ ଘଣ୍ଟା।
ମୋର ହାଇଏଷ୍ଟ ସ୍କ୍ରିନ୍ ଟାଇମ ଯାଇଛି ତେଇଶ ଘଣ୍ଟା ସତେଇଶ ମିନିଟ୍।
ଭାଇ, ମାନେ କଣ ସେଦିନ ଦିନଟା ଶୋଇ ନଥିଲା ନା କଣ?
ହଷ୍ଟେଲରେ ହଷ୍ଟେଲରେ ଥିଲି କହୁଛି ସଟରରେ ଥିଲା ସଟରଡେ। ତା ସଟର ଡେ ଦିନ କଲେଜରୁ ହାଫ୍ କ୍ଲାସ କରି ମାନେ ସକାଳୁ ମର୍ଣିଂ କ୍ଲାସ ହେଲା ସଟରରେଟା। ମାନେ ସେଇଟା ଖରା ଦିନ ସେଇ ଟାଇମକୁ ହେଇଥିଲା ମଣିଂକ୍ଲାସ ଥିଲା ହଷ୍ଟେଲରେ ରହୁଥିଲି। ଫାଷ୍ଟ ଇୟର ଫାଷ୍ଟୟରରେ। ତ ସେଇ ଟାଇମରେ ହଷ୍ଟେ ଯୋଉ ପଳେଇ ଆସି ହଷ୍ଟଲରୁ ପଳେଇ ଆସିଲି। ରାତି ଯୋ ସେଦିନ ସେଦିନ ଆମ ହଷ୍ଟେଲରେ ଫୋର ଜିବି ମୋର ଫାଇଭ ଜିବି ଚାଲେନି। ତ ଗୋଟେ ସାଙ୍ଗଟେ ଆମ ରୁମ ରୁମମେଟଟେ ସେ ରୁମରୁ ସେ ରିଚାର୍ଜ କରିଦେଇଥିଲା ଅନଲିମିଟେଡେ ବାଲା ପ୍ୟାକଟେ। ରାତି ବାରଟାରେ ଗୋ ପ୍ରାୟ ଗୋ ଗୋ ସେ ରାତି ସେ ରା ରାତିବାରଟାରୁ ସେଇ ଶନିବାର ଦିନ ରାତିିବାରଟାରୁ ରବିବାର ଦିନ ରାତିିବାରଟା ଯାକେ ନଉ ଖାଲି ଗାଧେଇଲା ବେଳେ ବି ନେଇନା ସ୍ପଟି ଫାଇ ନହେଲେ ୟୁଟ୍ୟୁବ ଗୀତ ଶୁଣନା ଖାଇଲାବେଳେ ବି ଗୀତ ଖାଇବାକୁ ଆଣିଲା ବେଳେ ଗୀତ ଖାଲି ଗୀତ ଶୁଣିଲା ମଝି ତେ ସସ୍କ୍ରିନ ଟା ଖାଲି ବନ୍ଦ୍ ବନ୍ଦ୍ ହେଏଗଲା ପାଇଁ ସେଟା ନହେଲେ ସତେଶ ମିନିଟ ପାଇଁ ନହେଲେ ଚବିଶ ଘଣ୍ଟା କୁ ଚବିଶ ଘଣ୍ଟା ଯାଇଥାନ୍ତା।
ଏ ମାନେ ସ୍କ୍ରିନ୍ ଟୋଟାଲ ଅଫ୍ ହି କରିନଥିଲେ। ତାହଲେ।
ତିଣ୍ଡା ମଝିରେ ଯୋ ଗୀତ ସ୍ପଟିଫଏ ରେ ବୋଧେ ଗୀତ ଶୁଣି ଦେଇଥିଲି। ସେଇ ଟାଇମ ରେ ସ୍କ୍ରିନ୍ ଟା ଅ ଯାଇଥିଲା ଆଉ କାଉଣ୍ଟ ହେଇନି ସେଇ ବାକି ଥାଟି ଥାଟି ଟୁ କି ଥାଟି ଥ୍ରୀ ମିନିଟ କାଉଣ୍ଟ ହେଇନି। ନହେଲେ ପ୍ରାୟ ଚବିଶ ଘଣ୍ଟା ହେଇଯାଇଥାନ୍ତା। ଏମ ରଖିଥିଲି। ଗୋଟେ ଚବିଶ ଘଣ୍ଟା ତ କମ୍ପ୍ଲିଟ କରିବି ବୋଲି।
ମାନେ ବଢିଆ ଆଉ। ମାନେ ଫୋନକୁ ଆଉ ଜମା ରେଷ୍ଟ ନହିଁ।
ସେଇଟା ବା ଫୋନ ଭିତରେ ଜମା ହିଁରେ ମୋବାଇଲ ହିଁ ସଦାବେେଳେ ଅନ୍ ହେଇଛି ଜମା କେବେ ଅଫ୍ ହେଇନି। ସେଥିରୁ ଏଗାର ଘଣ୍ଟା କେ କେତେ ମିନିଟ୍ ଗେମ୍ ଖେଳି। ଯି।
ଏ ଭାଇ।
ଛଅ ଘଣ୍ଟା ମୁଭିି ଦେଖିଛି। ନେଟକ୍ଫ୍ଲିକ୍ସ ଦେଖିଛି। ଆଉ। ଆଉ ସେମିତି ଇନ୍ଷ୍ଟା ବଗେରା କିଛି ଚଲେଇଛି ଆଉ ଆଉ ସ୍ପଟିଫାଏ ତ ବେକାର ହେଇଗଲା ଚଲେଇବାର ନଥିଲା ୟୁଟ୍ୟୁବରେ ଗୀତ ବଜେଇବାର ନଥିଲା। ୟୁଟ୍ୟୁବ ରେ ଆଡ୍ ଆଡ ଅଛି ସ୍ପଟିଫାଏ ଟା ପ୍ରିମିୟମ ଅଛି।
ହଁ ହଁ ହଁ।
ସେଇଥିପାଇଁ।
ହଁ ମାନେ ନ ମୋର ତ ନର୍ମାଲ ମାନେ ତେର ବାର ତେର ଚଉଦ ଘଣ୍ଟା ଏମିତି ପଳାଏ ମୋର ଦିନ ସାରା କଣ କରିବି କରିବି ଫୋନ ଦେଖେ ଆଉ ଯେତିକି ଟାଇମ ସେତିକି ଟାଇ ଯା ଶୁ ଶୋଇ ପଡେ ଟିକେ ମାନେ ମାନେ ଟିକେ ଶୋଏ ଅଧିକ ଟାଇମ ତ।
ସେଇଠ ମୁଁ ବି ମୁଁ ବି ସେ ଏବେ ବି ଏବେ ମୋର ସ୍କ୍ରିନ୍ ଟାଇମ କିନ୍ତୁ ଠିକ ଆଇଚି ସ୍କ୍ରିନ୍ ଟା ବି ଛଅ ଘଣ୍ଟା ସାତ ଘଣ୍ଟା ହେଇଯାଇଛି ଆଉ ସେଇ ଛଅ ସାତ ଘଣ୍ଟା ବି ରିଲ୍ କି ଏଇ ଅଲଗା ସବୁ କାମ ମାନେ ବେଶୀ ଇଏ କାମ ନୁହେଁ ମାନେ ଯେଉଁ କାମଟା ମୋର କରିବାର ଥିବ ସେଇ କାମଟା କରିଛି। ଆଉ ଶୋଉଚି ରାତି ରାତିରେ ଆଠଟା ବେଳୁ ଶୋଇପଡୁଛି ସକାଳ ଆଠଟା ବେଳୁ ଉଠୁଛି ମାନେ ପୁରା ବାର ଘଣ୍ଟା ଭଲରେ ସୋଉଛି।
ହଁ ପ ଆଠଟାରୁ ନିଦ?
ହୁଁ ମୁଁ ଦିହି ପହର ଯାକ ବୁଲୁଛି ଇଆଡେ ଯ ମାନେ ଦି ପହର ବି ଶୋଉଛି ମାନେ ଶୋଇବାରେ ଯାଉଛି।
ମୋର ମାନେ କିଛି ଠିକ୍ ନାହିଁ ମୁଁ ବେଳେବେଳେ ଇଚ୍ଛା ହେଲେ ଶୋଇ ପଡି ବି ନଅଟା ଦଶଟା ବେଳକୁ ମାନେ ନହେଲେ ଶୋଇବି ଦିଟା। ମାନେ ଏଇ ରଜ ଟାଇମ ରେ ହିଁ ଗୋଟେ ଦିନ ମୋ ସାଙ୍ଗ ଘରକୁ ପଳେଇଥିଲି। ତାଙ୍କ ଘରେ ରାତିରେ ରହିଥିଲି ତ ତା ଗପି ଗପି ଗପି ଗପି ଶୋଇଲା ବେଳୁକୁ ସାଢେ ଚାରଟା ନା ପାଞ୍ଚଟା। ଏମତି ମାନେ ମୋର କିଛି ଫିକ୍ସ ନାହିଁ ବେଳେ ବେଳେ ଗୋଟେ ଦିଟା ବାରଟା ଏଗାରଟା ମାନେ ଏମତି ମୋର
ମୁଁ ବି ଆଗରୁ ଲେଟ୍ ନାଇଟ୍ ବହୁତ ଲେଟ୍ ନାଇଟ ରେ ଶୋଉଥିଲି ତାପରେ ଏ ଯୋଉ ଆଖି ଫାଖି ଖରାପ ହେଲା ମାନେ ଏନ୍ତି ବ୍ଲାକ୍ ହେଇଗଲା ଆଖି ଫାଖି ସେଇ ନାଇଁ ଆଉ ଶୋଇବାକୁ ଇଚ୍ଛା ହେଲାଣି ମାନେ ଏ ନିଦ ହେଇଯାଉଛି ମେଡିସିନ ଯୋଉ ଖାଇଦଉଛି ଏ ଆଲର୍ଜି ଏଲର୍ଜି ମେଡ଼ିସିନ୍ ଖାଇଦଉଚି ତ ନିଦ ହେଇଯାଉଛି ଆଟା ବେଳୁକୁ ଖାଇକି ନା ଆଟା ବେଳୁକୁ ଶୋଇପଡୁଚି ସକାଳ ଆଟାରେ ଉଠୁଚି ଭଲରେ।
ଭଲ ଏଇଟା କିନ୍ତୁ ଭଲ ମାନେ ଏଇଟା ଏମତି ଗୋଟେ ନିଜର ଆସିଥିଲି ମେନ୍ ଏବେ ଆମର ହିଁ ଆମର ଏଜ୍ ର ପିଲାମାନଙ୍କୁ ମେଏନ ହଉଛି ଯୋଉ ସ୍ଲିପ୍ ସାଇକଲ ଟା ଟିକେ ଠିକ ରଖିବା କଥା। ଟାଇମ ଟେବୁଲ ଖାଇବା ପିଇବା ଏଇ ସବୁରେ ଆକ୍ଚୋଲି ଠିକ୍ ରଖିବା କଥା ଯୋଉଟା କି ମାନେ ପିଲା ଆମେ ପ୍ରାୟ କେ ରଖନ୍ତିନି ମୁଁ ତ ଜମା ନାଇଁ
ସେଇଟା ଆଉ ମୁଁ ଟିକେ ରହୁଛି ଆଁ